ହ୍ୟାଲୋ।
ଜୟ ଜଗନ୍ନାଥ, ଆଜ୍ଞା।
ଜୟ ଜଗନ୍ନାଥ।
କେମତି ଅଛନ୍ତି?
ଭଲ ଅଛି। ଆପଣଙ୍କ ନାଁ ଟା ଭାଇ?
ଅଁ ମୋ ନାଁ, ସୁଶୀଲ୍।
ଆଜ୍ଞା, କୋଉଠୁ କହୁଛନ୍ତି?
ଭୁବନେଶ୍ୱରରୁ।
ଭୁବନେଶ୍ଵ କୋଉଠି? ମୁଁ ବି ଭୁବନେଶ୍ୱରରେ।
ଅଁ ଭୁବନେଶ୍ୱର ମଞ୍ଚେଶ୍ଵର୍ ଲୋକେସନ୍ ରେ
ମଞ୍ଚେଶ୍ୱର କୋଉଠି? ଗାଢ଼କଣା କୋଉଠି?
ହଁ, ଗାଢ଼ କଣ ଆମର ଯୋଉ ସୋଭାଗନ୍ ମଣ୍ଡପ ଆଗରୁ ଥିଲା। ଏବେ ସେଇଟା କଣ ଅଲଗା ମଣ୍ଡପ ଯାଇଚି, ସେ ପାଖରୁ।
ଗ୍ରୀନ୍ ମା ଏ ଯୋଉ ଦିପ୍ ଗ୍ରୀନ୍ ମ୍ୟାରେଜ୍ ମଣ୍ଡପ ବି ତ ସେପଟେ ପଛଟା।
ଆଜ୍ଞା ଆଜ୍ଞା।
ଆପଣ ସେ ଭରା ନା ନିଜ ଘର?
ଭଡାରେ ଆଜ୍ଞା।
ଭଡାରେ ଅଛନ୍ତି?
ଆଜ୍ଞା।
କଣ କରୁଛନ୍ତି ଭାଇ?
ମୁଁ ଡ୍ରାଇଭର୍ କାମ କରେ, ଭାଇ ସ୍କୁଲ ରେ।
ଆଜି ପିଲ୍ ସ୍କୁଲ ବସ୍ ସାରାହବ।
ଆଜ୍ଞା।
କେତ୍ ଦିନ ରହିଲେଣି ଗାଡ଼ କଣରେ?
ମୁଁ-ଉଁ ହେଇଗଲାଣି ଦି ବର୍ଷ ପରେ
ଆମର ଲକ୍ଷୀ ପୂଜାକୁ ତ ଆସୁଥିବେ?
ଆଜ୍ଞା, ଆଜ୍ଞା, ନିଶ୍ଚିନ୍ତ।
ଆଚ୍ଛା। ଆମେ ଗାଡକନ୍ ର ଲୋକାଲ୍ ବାସିନ୍ଦା।
ଆଜ୍ଞା, ଆଜ୍ଞା, ହଁ, ମୁଁ
ଆ ଚ୍
ହୁଁ ଓପନ୍ ଲନିଂ ସିଷ୍ଟମ୍ସ୍। ଅ ଯୋଉଟା ଆମର ଡିଜାଇବଲ୍ ସ୍କୁଲ୍ ସେଇଠି କାମ କରୁଚି।
ଆଚ୍ଛା।
ଆଉ ଭଲ ଅଛନ୍ତି ଲଞ୍ଚ୍ କଣ କରିଥିଲେ ଆଜ୍ଞା? ଆଜ୍ଞା।
ଆଜି ଡାଲ୍ମା ଭାତ ତରକାରୀ ଭଜା କରିଥିଲି ବାଇଗଣ ଆଳୁ ଭଜା କରିଥିଲି।
ଆଜ୍ଞା ଆଜି ସଣ୍ଡେ ପରା ନନ୍ଭେଜ୍ କରିନାହାନ୍ତି କି? ଆଜ୍ଞା ଆଜ୍ଞା ଯା ହଉ।
ଆଜ୍ଞା!
ଆଉ ପୁରୀ ଆସିଛନ୍ତି ରଥଯାତ୍ରା ଦେଖିବା ପାଇଁ ଯିବେନି?
ପୁରୀ ତ ଯାଇଛି ବଟ୍ ରଥଯାତ୍ରା ଯାଇ ହବନି କାରଣ ପ୍ରବଳ ଭିଡ ହୁଏ। ଦ୍ଵିତୀୟତଃ ଛୁଆଙ୍କର ପରୀକ୍ଷା ସମୟ ଏବେ ଯାଇହବନି।
ଆଜ୍ଞା! ଆଜ୍ଞା! ଏମିତିରେ ବି ଟିକେ ଜଗନ୍ନାଥଙ୍କ ଦର୍ଶନ କଲୁ ତାପରେ ଆମର ଏଠି ରେଲୱେ ମାର୍କେଟ୍ ରେ ବି ବହୁତ ବଡ ଧରଣର ଜଗନ୍ନାଥଙ୍କର ରଥାଯାତ୍ରା
ହଁ ସେ ତ ଆମର ଯୋଉ ରେଲ୍ସଦନ୍ ଯୋଉ ତାଙ୍କର
ହଁ, ହଁ ତାପରେ ଏଇଠି ଆମର କାଳୀମନ୍ଦିର ପାଖରେ ବି ବଡ଼ ଧରଣର ହୁଏ ଆମର
ହଁ ପ୍ରେସ୍ ଛକରେ ଆମର ହଁ, ହଁ ପ୍ରେସ୍ ନାଲ୍ଛକୋ ସ୍କୋୟାର୍ ରେ ବଡ ଆମର ଜଗନ୍ନାଥ ମନ୍ଦିର ଟା ନାଇଁ କି ଆର୍ସିଏମ୍
ହଁ ଆର୍ସିଏମେ ହଁ ସେଠି ବି ବହୁତ ବଡ଼ ଜ ବଡ ଧରଣର ହୁଏ ଯାହା ହଉ ଜଗନ୍ନାଥ ବର୍ଷେ ପରେ ବାହାରୁଛନ୍ତି ଯେହେତୁ ନିଶ୍ଚିନ୍ତ ଟିକେ ଦର୍ଶନ କରିବା କଥା।
ହଁ, ସେଇଠି ଦର୍ଶନ କରିଦେଲେ ମହାପ୍ରଭୁ ଆଉ ଜାଣିପାରିବେ ପୁରୀ ଯିବା କିଛି ଆବଶ୍ୟକ ନାହିଁ।
ଏବେ ଏଠି ଆମର ଜଗନ୍ନାଥଙ୍କ ମନ୍ଦିର ଆରସିିଏମ ରେ ଅଭଡା ମିଳୁଛି ନା ଆଜ୍ଞା?
ହଁ ସବୁ ମିଳୁଛି।
ହୁଁ।
ଆପଣ ଯିବେ ଆରାମ୍ ସେ ବସିକି ଖାଇବେ ବଢିଆ ଲାଗେ ତାର ଗରମ୍ ଗରମ୍ ଅଭଡା ଖିୀରି
ଆଜ୍ଞା!
ଆମର ଯାହା ବିି ପ୍ରୋଗ୍ରାମ୍ ହୁଏ ଆମେ ସେଠି ବା କରୁ।
ଆର୍ସିଏମ୍ ରେ।
ହଁ, ଆର୍ସିଏମ୍ ରେ।
ଆଜ୍ଞା ଏମିତି ଜନ୍ମଦିନ ମନ ଜନ୍ମଦିନ କି ବିବାହ ଏଇ ସବୁ ବି ସେଇଠି
ସବୁ ସବୁ ଆମର ନିର୍ବନ୍ଧ ହେଇଥିଲା, ମୋର ନିଜର ନିର୍ବନ୍ଧ ହେଇଥିଲା। ତା ପରେ ମୋ ପୁତ୍ ଋତୁରାମଙ୍କ କାମ ହେଇଛି ସମସ୍ତଙ୍କର ନିର୍ବନ୍ଧ ତା ବାର୍ଷିକ କାମ ସବୁ ହଉଛି।
ଆଜ୍ଞା! ଆଜ୍ଞା! ଏଇଟା ପୁରା ମଣ୍ଡପ କରିଦେଇଛନ୍ତି କି? ଏଇଜଉ ସ୍ ମୁଁ ମନ୍ଦିର ବୁଲିଛି କିନ୍ତୁ ଏ ଯଉ ସାଇ ମନ୍ଦିର ସେଠି ପାଖରେ ଅଛି ସାଇ ମଣ୍ଡପ ବୋଲି ଶୁଣିଛି କିନ୍ତୁ ସେପଟକୁ ଯାଇନି ମୁଁ।
ନାଇଁ ନାଇଁ ଆପଣ ଜଗନ୍ନାଥ ମନ୍ଦିର ଉପରକୁ ଯଉ ଆସିବେ ମୋର ଉପରେ ତଳେ ଏପଟେ ମଣ୍ଡପ ଅଛି ନା କରିଛି। ତାରି ଭିତରେ ଅଛି ମଣ୍ଡପ।
ଓହୋ! ଯୋଉ ସାଇ ମୂର୍ତ୍ତି ବସିଛନ୍ତି ସେଇ ପାଖରେ କି?
ହଁ, ହଁ, ହଁ, ହଁ।
ଓହୋ ତାପରେ ସାଇ ମନ୍ଦିରଲୋ ସାଇ ଠାକୁରଙ୍କ ଫ୍ରଣ୍ଟ ଟା ଯୋଉ ହଲ୍ ଟା ଅଛି ସେଇଟା ବୋଧେ ମତ
ହଁ, ହଲ୍ ଟା ଅଛି ଏପ ଏପଟେ ବି ବହୁତ ଜାଗା କରିସାରିଲେଣି। ଲକ୍ଷ୍ମୀପୁର ବୋହୁତ ସୁନ୍ଦର କରି ସାରିଲେଣି।
ଆଜ୍ଞା। ଯାହା ହଉ କିନ୍ତୁ ମତେ ଭଲ ଲାଗେ ଏ ଯେ ଜଗନ୍ନାଥ ଠାକୁରଙ୍କର ସେ ପୁରୀରେ ଯେମତି ପୁରା ଏଠି ପୁରା ସେମ ଟୁ ସେମ ମତେ ଲାଗେ।
ହଁଁ।
ଆରସିଏମ ଟାବି।
ହଁ ଆରସିଏମ ଟା ବୋହୁତ ବଢିଆ ଲାଗେ ମତେ ବି ବୋହୁତ ଭଲ ଲାଗେ।
ଆଜ୍ଞା। ତାପରେ ଏଠି ଛପନ ନା ଅଠାବନ ଏମିତି ଶୈବଲିଙ୍ଗ ଅଛନ୍ତି ବି।
ଏଇ ଆରସିଏମ ରେ ତ ନାହାଁନ୍ତି ଭାଇ?
ହଁ ଆରସିଏମରେ। ସିଏ
ଆ ଆରସିଏମ ରେ ସେଟା ଶିବଲିଙ୍ଗ ଯୋଉ ଅଛି ସେଟା ପୂଜା ପାଇଁ କରନ୍ତି ନା? କିନ୍ତୁ ଆମର ଲିଙ୍ଗରାଜ ଭଳିଆ ନାହିଁ।
ଓହୋ। ନାଇଁ ନଇଁ ଏଠି ଯୋଉ ବହୁତ ଗୁଡାଏ ଲିଙ୍ଗ ଚାରିିକର ଅଛନ୍ତି ସେଟା କଣ ମାନେ କେତେ? ବାର ନା ଚବିଶ ଟା ନା କେତେ ଏମିତି।
ମୁଁ ସେଟା ସଠିକ ଭାବରେ ମୁଁ କହିପାରିବିନି କିନ୍ତୁ ଅଛନ୍ତି ଦେଖିଛି। କିନ୍ତୁ ଲିଙ୍ଗରାଜ ଭଳିଆ ନାହିଁ ଭାଇ।
ହଁ ଲିଙ୍ଗରାଜ ତ ବହୁତ ବଡ।
ଆଜ୍ଞା। ଆମର ଓଡ଼ିଶାର ପ୍ରସିଦ୍ଧ ଆଉ।
ହଁ ଯେମିତି ପୁରୀ ସେମିତି ଲିଙ୍ଗରାଜ ବି ସେମିତି ପ୍ରସିଦ୍ଧ ଆଉ।
ହୁଁ ଚାରି ଧାମ ରୁ ଗୋଟେ ଧାମ ଆମର ପୁରୀ ଧାମ ଆଉ।
ଆଜ୍ଞା ଆଜ୍ଞା। ସେ ଠାକୁରଙ୍କର ନୀଳା ତ ଆଜ୍ଞା ଆମେ ଭାଇ ଭଉଣୀ ଦି ଜଣ ରହୁଛୁ। ବାପା ମା ଥିଲେ ଏଇଠି ଡେଥ୍ କରିଗଲେ। ଏବେ ଆମେ ଭାଇ ଭଉଣୀ ରହୁଛୁ।
ଭାଇ ଭଉଣୀ ରହୁଛନ୍ତି।
ଆଜ୍ଞା।
ଆଉ ଭଉଣୀ କଣ କରୁଛନ୍ତି?
ମୋ ଭଉଣୀ ରେଲୱ ମାର୍କେଟରେ ଗୋଟେ ଲେଡିସ୍ କର୍ଣ୍ଣର ରେ କାମ କରୁଛି।
ଲେଡ଼ିସ୍ କର୍ଣ୍ଣରରେ?
ଆଜ୍ଞା। ସେମିତି ଅଛୁ ଆଉ।
ଗାଁ କୋଉଠି ଆପଣଙ୍କର?
ଆମର ଅନୁଗୁଳ ଆଜ୍ଞା।
ଅନୁଗୁଲ।
ଆଜ୍ଞା।
ଅନୁଗୁଳୁ ଆସି ଆପଣ ଗାଡ଼ାକଣ୍ଡରେ ଅଛନ୍ତି ନା?
ହଁ ହଁ ହଁ।
ଆଜ୍ଞା। ଆଉ ଆପଣଙ୍କୁ ଏଇଟା କିଏ ଦେଲା ଫୋନ ଏ ଫ୍ରେଣ୍ଡ ଟା?
ଆ ଏଇଟା ଆମର ଜଣେ ଦିଦି ଅଛନ୍ତି। ଚିହ୍ନା ପରିଚିତ ଦିଦି ସେ ଯୋଉ ଆମ ମୋ ଭଉଣୀ ଯୋଉଠି କାମ କରୁଛି। ସେ ଦିଦି ଦେଇଥିଲେ ଏଇଟା ଏମତି କଣ୍ଟାକ୍ଟ କରିବ ଟାସ୍କ। କରିବ ବୋଲି ଦେଇଥିଲେ ମୁଁ କରୁଛି ନୂଆ ନୂଆ ଆଜ୍ଞା।
ଭଉଣୀ ଏଥିରେ କରୁନାହାନ୍ତି।
ସେ ଟିକେ ପାଠ ପଢା କମ କହିପାରିବନି ଜାଣି ପାରିବନି।
ଜାଣିପାରିବନି ଆପଣ ଆଉ ଗୋଟେ ଆଇଡି ରେ କରିପାରିଥାନ୍ତେ ନା।
ହଁ ତା ଆଇଡିରେ ବି କଲେ ଚଳିବ କି?
ଆଜ୍ଞା ଏବେ ତ ଆଉ ହେଇପାରିବନି।
ଆଜ୍ଞା, ଆଜ୍ଞା, ମୁଁ ଟିକେ ଜାଣିିନାହିଁ ବେଶୀ କିଛି ଜାଣି ପାରୁନି। ମାନେ ନୂଆ ନୂଆ ତ ମତେ ବି ଜଣା ନାହିଁ ଏତେ ଟିକେ।
ଆଛ।
ଧୀରେ ଧୀରେ ଅଭ୍ୟାସ ହେଲେ ବି ହବ।
ହଁ ଧୀରେ ଧୀରେ ସବୁ କଥା ଜାଣିବେ କେହି ଜାଣିନହାନ୍ତି ଜ୍ଞାନ ସମସ୍ତଙ୍କ ଠୁ ନବାର ଅଛି। ଭଲ ମନ୍ଦ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବେ ଆଗକୁ ଆଗେଇବା।
ହଁ ହଁ ଏଇଟା କେମିତି କଣ ଟାସ୍କ କରାଯାଏ ବି ମୁଁ ଫାଷ୍ଟରୁୁ ଜାଣିନଥିଲି। ଖାଲି ମୁଁ କଲ୍ ରିସିଭ୍ କରୁଥିଲି।
କଥା ହୁଅନ୍ତୁ ଏବେ ପରେ ଦେଖିବା ସେ କାମ ଆସୁ। ଧୀରେ ଧୀରେ ସବୁ ଜାଣିପାରିବେ କରିପାରିବେ କିଛି ବ୍ୟସ୍ତ ହବାରି ନାହାନ୍ତି। ଭଲରେ ରୁହନ୍ତୁ ଭଗବାନ ଡାକନ୍ତୁ ସମସ୍ତେ ଭଲରେ ରୁହନ୍ତୁ।
ହଁ ହଁ ହଁ। ସବୁ ତ ସେଇ ଜଗନ୍ନାଥଙ୍କ ଲୀଳା ପ୍ରଭୁ ସବୁ। ହଁ ସେଇ ରାସ୍ତା ଦେଖେଇବେ ସେଇ ରାସ୍ତା କଢେଇବେ ସେ ବି ସବୁ କିଛି। ସେଇଥିପାଇଁ ତ ତାଙ୍କର
ଗାଁ ରେ ରହୁଛନ୍ତି ଖୁସି ଲାଗିଲା ଶୁଣିିକି।
ଆଜ୍ଞା ମୁଁ ରହିଗଲିଣି ଉଁ। ଦିଇ ତିନି ଆପଣ ବି ଜାଣିଥିବେ ଓନର କୁ ବି ଜାଣିଥିବେ ପ୍ରାୟତଃ।
କିଏ କଇଲେ।
ଅଶୋକ ନନ୍ଦ।
ଓହୋ ଅଶୋକ ନନ୍ଦ ଘରେ ରହୁଛନ୍ତି।
ଆଜ୍ଞା ଆଜ୍ଞା।
ଆଛା ଆଛା ଠିକ ଅଛି।
ତାଙ୍କ ଘରେ ରହୁଚି।
ଆଉ ଆଗରୁ ବି ମୁଁ ରେ ରେଲୱେରେ କାମ କରୁଥିଲି।
ଆଜ୍ଞା।
ଆଁ। ରେଲୱେ ୱାର୍କସପ୍ ରେ ସି ଡବ୍ଲ୍ୟୁ ଏମ୍ ର ଗାଡ଼ି ଚଲାଉଥିଲି ତା ପରେ। ସେଇଠୁ ଯେତେବେଳେ ଜବ୍ ହେଲାନି ଛାଡ଼ିଦେଲି। ଆଉ ଏବେ ଆମ ଡିସାବିଲିଟି ସ୍କୁଲ ହାଣ୍ଡିକ୍ୟାପ୍ ସ୍କୁଲ ଆମର ଯେ ଆଁ ଏମସିଏଲ ଗେଷ୍ଟ ହାଉସ୍ ସାଇଟ ରେ ଯୋଉଟା ନିଆରା
ହଁ ହଁ ବୁଝିପାରିଲି।
ହଁ ସେଇଠି କାମ କରୁଚି ଏବେ।
ଅଶୋକ ନନ୍ଦ ନେଉଛନ୍ତି କେତେ ଭଡ଼ା ତମ ଠୁ ଏବେ।
ଆଁ ଚାରି ହଜାର।
ଗୋଟିଏ ଘର।
ହଁ ଗୋଟେ ରୁମ୍ ଛୋଟ ରୁମ୍ ଟା।
ଆଚ୍ଛା।
ଚାରି ହଜାର ଟଙ୍କା ନଉଛନ୍ତି।
ଅ ହଉ।
ଗୋଟେ ରୁମ୍ କିଚେନ୍ ଅଛି ଆଉ ସେମିତିରେ କମନ ଲାଟିନ୍ ବାଥରୁମ୍ ମୁଁ ଗୋଟେ ପର୍ସନାଲିରେ ତାଙ୍କୁ କହିକି ସେଇଟା ଲକ୍ କରିକି ସେଇଥିରେ ୟୁଜ୍ ହଉଚି ଆଉ।
ଆଚ୍ଛା।
ଯେହେତୁ ଆମେ ଭାଇ ଭଉଣୀ ଦି ଜଣ ୟୁଜ୍ କରୁଛୁ ବାହାର ଲୋକ ବି ୟୁଜ୍ କଲେ ସେଇଟା ଟିକେ ଇନଫେକ୍ସନ୍ ରହୁଚି ବୋଲି ସେଇଥିପାଇଁ ପର୍ସନାଲି କରିଦେଇଚୁ ତାଲା ପକେଇକି ରଖୁଛୁ ତାକୁ ବାଥରୁମକୁ ନିଜେ ୟୁଜ କରୁଚୁ। ବହୁତ ଭଲରେ ଅଛୁ ଭଗବାନଙ୍କ ଆଶୀର୍ବାଦ ରୁ ସେ ଆଜ୍ଞା ଜଗନ୍ନାଥଙ୍କ କୃପାରୁ ଆମେ ବହୁତ ଭଲରେ ଅଛୁ ଆପଣ ବି ସେମତି ବହୁତ ଭଲରେ ଥାଆନ୍ତୁ ଆପଣ ସପରିବାର ବି ଯେମ୍। ଥିଲେ ତ ଏମିତିରେ ତ ଯାଇପାରୁନାହାନ୍ତି ମଝିରେ କେବେ କେବେ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କରିକି ଆସନ୍ତୁ ପୁରୀ।
ହଁ ଯିବା।
ମୁଁ ତ ଗାଡଗଣ ଶି ଶିବ ମନ୍ଦିର ପ୍ରତ୍ୟେକ ସୋମବାର ଯାଏ। ମୋତେ ଭଲ ଲାଗେ ସେଠି ଯାଇକି ଦର୍ଶନ କରିକି ଆସିଲେ।
ଆପଣ ସ ତି ଯୋଉ ଗାଁ ମନ୍ଦିର କୁ ଯାଆନ୍ତି ତ।
ହଁ ଗାଁ ମନ୍ଦି
ଗାଁ ମନ୍ଦିର ଶିବ ମନ୍ଦିର ସେଠି ହଁ ସେଇଠି ହି ଅଛି। ଆମ ଏପଟ ଶକ୍ତି ବିହାରରେ ବି ଆମେ ପ ଆମେ ଏପଟ ଉପର ସାହିରେ ରେ ନା। ଆମେ ଶକ୍ତି ବିହାରକୁ ଯାଉଚୁ ଗାଁ ମନ୍ଦିର ବହୁତ ବାଟ ହେଇଯାଉଚି ଆମକୁ।
ହଁ ଶକ୍ତି ବିହାରରେ ଯୋଉ ଆମର କେଭି ସାମ୍ନା ମନ୍ଦ। ମନ୍ଦିର ବି ବହୁତ ବଢିଆ ସୁନ୍ଦର ଭାବରେ ହେଇଛି ବହୁତ ସୁନ୍ଦର ଲାଗେ ମୁଁ ଏଥର ଜାଗର ଜାଗର ଉପବାସ ସେଇଠି କରୁଥିଲି ଜାଗର
ଆଜ୍ଞା।
ଭଲ ଲାଗେ ସେଇଠି ବି ବହୁତ ସୁନ୍ଦର ହେଇଛି ଲୋକେସନ ପ୍ଲେସ ଟା ବି ରାସ୍ତା କଡରେ ନା। ସେଥିପାଇଁ ବହୁତ ସୁନ୍ଦର ଲାଗେ ଭଲ ହେଇଛି ବି।
ଆଜ୍ଞା ଭାଇ। ଆମେ ଗାଁ ମନ୍ଦିରକୁୁ ବହୁତ କମ ଯାଉ ଏଇ ଯୋଉ ବାହାଘର ଟାହା ଘର ହେଲେ ଆଉ ପୁଅର ପୂଜା ଦେବା ପାଇଁ ହେଲେ ସେତେବେଳେ ଯାଉ ସବୁଦିନ ଯାଇ ହୁଏନା ବହୁତ ଦୂର ବାଟ ହେଇଯାଏ ଆମକୁ।
ଆଜ୍ଞା।
ଗାଁ ମନ୍ଦିର ଟା ଆପଣଙଙ୍କୁ ପାଖ ଆମ ଏପଟୁ ଆମେ ଏପଟେ ରହିଲୁ ନା ପାଣି ଟାଙ୍କି ପାଖରେ। ଯୋଉଠି ଲକ୍ଷ୍ମୀ ପୂଜା ହଉଛି କାର କଣ ଆମେ ସେଇଠି ରହିଲୁ ଆପଣ ଜାଣିଥିବେ ଶିଶିର ଦୋକାନ।
ହଁ ହଁ।
ଜାଣିଲ ଆହିସ୍ତା ଆହିସ୍ତା ପାଖ ଗଳିଟା ଆମେ ଆଉ।
ଓ ହୋ। ଶିଶିର ଭାଇଙ୍କ ଦୋକାନ ଗଳି ସିଟି ଓହୋ ବୁଝିଗଲି ତାହେଲେ।
ବୁଝିଗଲେ ତ କାବୁ କାବୁ ଭାଇ କି ଜାଣିଥିବେ ତ।
ହଁ ହଁ ଜାଣିଛି ଜାଣିଛି।
ଆଉ ବସ୍ ଜାଣିଛନ୍ତି ତ ଆଉ ସେମାନେନ ସବୁ ଆମ ନିଜେ ଲୋକ।
ଆଜ୍ଞା।
ହଉ ଭାଇ ଏତିକିରେ ରହିବା ପୁଣି ଆଗାମୀ କେବେ କଥାବାର୍ତ୍ତା ହବା।
ଆଜ୍ଞା ଆଜ୍ଞା ଯାହା ହଉ ଭଲ ଲାଗିଲା ଜୟ ଜଗନ୍ନାଥ ଭାଇ ଆପଣଙ୍କ ସାଥିରେ କଥା ହେଇକି ବହୁତ ସୁନ୍ଦର ଲାଗିଲା। ଆଜ୍ଞା
ରହିଲି